ହାଲୋ। ହାଲୋ। ହାଲୋ।
ହଁ ହ୍ୟାଲୋ।
କଣ କରୁଚ?
ଏଇ ବସଚି ତମେ?
ମୁଁ ରୋଷେଇ ବସେଇଛି।
ଓହୋ। କଣ? ନାଇଁ।
କିଏ କରନ୍ତି?
ଆଜି କଣ ଖାଇଥିଲ?
ଭାତ ଡାଲି ଆଶୀର୍ବାଦ।
ତମକୁ କିଛି ରୋଷେଇ ଆସେନି?
ହଁ ଆସେ ଅଳପ ଅଳପ।
କୋଉ କୋରୋସେଇ ଆସେ।
ଏଇ ଭାତ ଡାଲି ଦେଲି ଆଉ।
ବାତ ଡାଲିଆସେ?
ହଁ।
କଁ ଭଲ ଲାଗେ?
କଁ ହେଇଚି?
ତମୁକୁ କଅଁ ଖାଇବା ପାଇଁ ଭଲ ଲାଗେ?
ମା ସବୁ ଭଲ।
ସବୁ ଭ ଲାଗେ ସବୁ ଖାଇଦିଅ?
ହୁଁ।
ଠାକୁର ପୂଜା କର ନା?
ହଁ।
ଆଉ ରଜ କେମିତି ପଳିଲ?
ସେମିତି କିଛି ନାହିଁ ଘରେ ତ ରହିଲେ ଆଉ କୁଆଡେ ଗଲେ।
ବୁଲିବାକୁ ଯାଏନା କୁଆଡେ?
ନ ନା।
କନ୍ ପାଇ ଜାଇନ?
ମୁଁ ଯାଇନି ଖରା ଭରା ମୁ
ଅହ ଡ୍ରେସ୍ କେତେବେଳେ ହେଲା?
ଡ୍ରେସ୍ ହଳେ।
ହଳେଇ ଥିଲା। ରଜରେ କି ପିଠା ହେଇଥିଲା?
ଆମର ପିଠା ହବନି।
ପିଠା ହୁଏନି।
ନାଇଁ।
ଅହ।
ତମର।
ଆମର ହେଇଥିଲା କାକରା ପିଠା। ଆଉ ପୋ ସିଝା ପିଠା ଗୋଟେ ହେଇଥିଲା।
ଅହ। ଆଉ ଯାଇଥିଲୁ?
ଆଉ ମୁଁ ରଜରେ ଯାଇଥିଲି ଉଁ ଜଣ କ ଗୋଟେ ବନ୍ଧୁ ଘର ଯାଇଥିଲି, ଆଉ ତାରିଣୀ ପାଖକୁ ବି ଯାଇଥିଲି। ହିଲି।
ଓହ। କୋଉ ତାରେଣୀ ପାଖରେ।
ଘଟଗାଁ ତାରିଣୀ।
ଅହ।
ଆଉ କାମ ସବୁ ସଇଲାଣି।
ହଁ ଏଇ ଖ ତ ଖ।
ହୁଁ।
ଆଉ
କଣ ରୋଷେଇ କରୁଚ?
ଚି ଭାତ ହେଲା। ଡାଲି ବସିଛି ଆଳୁ ଭର୍ତ୍ତା ଟିକେ ହବ ଆଉ କଣ ଦେଖି ଟିକେ କରିଦବା ଆଉ। ରୁଟି ଆଜି ହବନି ଆଜି ରବିବାର ରୁଟି ହବନି। କାହିଁକି ନା ତାଙ୍କୁ କୁହ ତାଙ୍କ ପାଇଁ କିଏ ରହିବ? ରୁଟି ଖାଆନ୍ତିନି, ଆଜି ଖାଆନ୍ତିନି ରୁ ଗୋଟିଏ ସୋମବାର ହେଇଥିଲେ ହବ। ଏ ଝିଅ ସଞ୍ଜ ଦେଇଛୁ କି ନାଇ।
ମାର। ଏ ଝିଅ।
ତମକୁ ରୁଟି ଭଲ ଲାଗେ ନା ରୁଟି ଭଲ ଲାଗେ ନା ପରଠା ଭଲ ଲାଗେ।
ପରାଡଟ ବଛ।
ପରଟା ବେଶୀ ଭଲ ଲାଗେ।
ହୁଁ। ହଁ।
ଆଚ୍ଛା।
ଆଜି ଖରା ବେଳେ କଣ ଖାଇଥିଲ?
ସେଇପା ଭାତ।
ରାତି ପାଇଁ ରୋଷେଇ।
ରାତର ରୁଟି ଆ ଆ କଣ ବଜାର ପ ତ ହବ।
ହୁଁ। ଆଉ ଘରେ କେ କିଏ ଅଛନ୍ତି?
ବାପା ମା ଭାଇ।
ହୁଁ ତମେ କଣ ଗୋଟେ ଝିଅ?
ହଁ ହଁ।
ବାପା କଣ କରନ୍ତି?
ଚାଷ।
ଚାଷ କରନ୍ତି କଣ ଲଗା ହୁଏ? ବିଲରେ।
ଆଖ ହୁଏ ଆ
ଆଉ ବଢ଼ିଆ ଆଉ ଆଖୁ ତମେ ଖାଅ ନା।
ହଁ।
ଆଖୁ ଭଲ ପା ଆଖୁ ଜୁସ ଭଲ ପାଉନା।
ହଁ ଭଲ ଲାଗେ।
ଭଲ ଲାଗେ ମତେ। ଭଲ ପନ୍ଦ ଏତେ ପସନ୍ଦ ନୁହଁ। ତମ ପିଠା ସବୁ ଭଲ ଲ ଖାଇ।
ହଁ। ସବୁ ପିଠା ଭଲ ଲାଗେ।
ଆଉ ପଢୁଛ କଣ ନା ପଢୁନା?
ହଁ। ପଢୁଛି।
ହୁଁ।
ହୁଁ। ହଁ।
ଆଉ ପରିବା ଫରିବା କିଛି ଲଗା ହୁଏନି ବିଲରେ?
ନାଇଁ। ଧାନ ହୁଏ ଧାନ ହୁଏ ଆଉ କିଛି ହଁ।
ଆମର ପରିବା ଲାଗେ ବିଲରେ ଲାଗେ ସବୁ ପରିବା ଲାଗେ।
ଓ ହୋ ଏବେ ଲାଗିଥିବ ତ?
ହଁ ଏବେ କାକୁଡି଼ କଲରା ଜହ୍ନି ପୋଟଳ ଆଉ ଏମିତି ବାଇଗଣ
ଆଛା।
ଆମର ତ ଖାଲି ଚାଷ ସବୁ ନା ଆମ ସବୁ ଚାଷ କରାଯାଏ ବାଦାମ
ହୁଁ ହୁଁ।
ତମକୁ ବାଦାମ ଭଲ ଲାଗେ ନା?
ହଁ ବାଦାମ ଶିଝା ଟା।
ଶି ଝା ଭଲ ଲାଗେ ଭଜା ଭଲ ଲାଗେନି। ଓହୋ।
ଖାଲି
ଆଉ ଦେହ ଭଲ ଅଛି ତ?
ହଁ ଭଲ ଅଛି।
ହଁ। ହଁ ଭଲ ଅଛି ଗରମ କୋଉ ଭଳିଆ ହଉଛି?
ଗରମ ବହୁତ୍।
ନା ଅଳ୍ପ ହଉଛି?
ନା ଜୋର ଆ ଏବେ ଟିକେ କମ୍ ଲାଗୁଚି।
ହୁଁ। ତମକୁ କୋଉ ଭଲ ଲାଗେ ମାସଟା ଗରମ ମାସ ନା ଶୀତ ମାସଟା?
ଶୀତ ଶୀତ
ଶୀତ ମାସ ଶୀତ ମାସ କଣ ପାଇଁ ଭଲ ଲାଗେ?
ସେତେରେ କିଛି ନଥାଏ ଏମିତି ଗରମ ଫରମ ନଥିବ ଆରାମସେ ଖାଇ ପିିଲୁ କୋଉଠି ବି ଯାଇପାରିଲୁ ବୁଲି ପାରିଲୁ ଏ ଖରାରେ କିଛି କରିହଉନି। କାମ ଧନ୍ଦା କଲେ ବି ବାଧିବନି।
ଏବେ ତ ବର୍ଷା ଟିକେ ଟିକେ ବି ହଉଛି।
ହଁ ଏବେ ତ ବର୍ଷା ଦିନ ଆସିଲାଣି ହବ ଆଉ।
ହୁଁ ହୁଁ। ଭଲ ବର୍ଷା ଯୋଉ ଗରମ ଯେମିତି ହଉଛି ବର୍ଷାଟା ହେଲେ ଭଲ।
ହଁ।
ଘରେ ବାପା ଅଛନ୍ତି ନାଁ ନାହାନ୍ତି?
ନାଇଁ ନାହାନ୍ତି ଯାଇଛନ୍ତି। ତ ଏଇଡେ ଗଲେ। ନାଁ ନାଁ। ଯାଇଛନ୍ତି କୁଆଡେ? ଆ ସେ ବେଲରୁ ସଣି ଚାଟ
ହୁଁ ଏକାଠିରେ ପିଲା ରହୁଛନ୍ତି ଭାଇ କଣ କରୁଛନ୍ତି?
ଭାଇ ବାହାରେ ରହୁଛନ୍ତି।
ହୁଁ।
ଆମ ତୁମ କଲେଜ ଟା ସେଇ ପାଖରେ?
ହଁ।
କି ମନ୍ଦିର ଅଛି ଭଲ ଆଗରେ।
ଘର ପାଖରେ ଅଛି ଶିବ ମନ୍ଦିର, ଜାଗୁଳି ମନ୍ଦିର, ଆ ହନୁମାନ ମନ୍ଦିର।
ଗାଧେଇକି ଯାଉନା ମନ୍ଦିରକୁ।
ହଁ ସୋବାର ଅଜ ଆଉ କେ
ଅ ସୋମବାର ଉପବାସ କର ନା କଣ?
ନାଁ ନାଁ ସୋମବାର ଏବେ କରେନି ସେ କାର୍ତ୍ତିକ ମାସ, ମାଘ ମାସ, ସେ ସବୁ ମାସରେ କରେ।
ବହୁତ ଓଷା ଗଲା।
ହଁ। ଏବେ ତ ସବୁ ବର୍ଷ ପଡିଯିବ ଆଉ। ସବୁ ଓଷା ମତେ ଭଲ ଲାଗେ। ଦେ
ଭୋକ ହୁଏନା?
ଭୋକ ହୁଏ ଗ ଗୋଟେ ଟାଇମ ହୁଏ ତାପରେ ସେ ଭୋକ ମରିଗଲେ ସରିଲା। ବେଶୀ ମତେ ତା ବାବା ର ଭୋକ ବେଶୀ ଏତେ କଣ? ରହିଛି ଜାଗରରେ ଗୋଟ ରହିଛ ହଁ।
ହୁଁ। ଭାଲୁ ଗଣେଶ ତ ବଢ଼ିଆ ହଉଥିବ।
କାଇଁ ଯେ
ଭାଲୁ ଗଣେଶ ବି କର?
ସବୁ ଆସ୍ ଜନ୍ମାଷ୍ଟମୀ ରାଧାଷ୍ଟମୀ।
ହଁ।
ହଁ। ତମ କର ନ୍
ମୁଁ ହଁ କରେ ସାବିତ୍ରୀ ଓଷା ଜାଗର ଉପାସ ଆଉ ଆଉ ହଁ ସଂକ୍ରାନ୍ତି ଉପାସ କରେ।
ହୁଁ।
ଏୟା ଆଉ। ବେଶୀ ଓଷା କଲେ ଦେହ ଖରାପ ହବ ବି ସେଥିଲାଗି ଏତେ ବି ଓଷା କରେନି ମୋର ଟିକେ ଦେହ ବି ଖରାପ ହ
ହଁ ହଁ।
ଠାକୁର ସେମିତିରେ ଶୁଣିବେ।
ହଁ ସେମିତିଆ ଠାକୁରଙ୍କୁ କହିଛନ୍ତି ଉପାସ କରିକି ଡାକର ଏମିତି ଆମେ ଗୋଟେ ଆମ ମନରେ କରୁଛନ୍ତି
ହୁଁ। ତମେ ଭଲ ବେଶୀ ଉଷା କରଛ ଭଲ ଆଉ ଠାକୁର ଖୁସି ହେଇଯିବେ।
ହ ନା ଖୁସି କ
ଆଉ ସଞ୍ଜ ଦେବ?
ହଁ ସନ୍ଧ୍ୟା ଦେବି ନାଇଁ ବୋଉ ଦେବ୍
ବୋଉ ଦବ। ତମେ ଖାଲି ଜୁହାର ହୁଅ ନା ପ୍ରାର୍ଥନା ପ୍ରାର୍ଥନା କର ନା କରନି? ଜୁହାର ହେଇଯାଅ।
ହୁଁ।
ହଁ। ତମକୁ କୋଉ ଠାକୁର ବେଶୀ ପସନ୍ଦ?
ଶିବ।
ଶିବ ଠାକୁର।
ହୁଁ ଏମିତିରେ ସବୁ ଠାକୁର ମାନେ ଆ ତାଙ୍କଠୁ ବେଶି ସବୁ କିଚ୍ ଛି ଇଏରେ ତାଙ୍କ ନା ଆଗେ
ଆଚ୍ଛା।
ହୁଁ।
ହଉ। ହ୍ୟାଲୋ।
ହଁ।
ସଞ୍ଜବେଳେ ନା ନା ଠାକୁରଙ୍କୁ ପ୍ରାର୍ଥନା ପ୍ରାର୍ଥନା କିଛି କରନି?
ନାଇଁ ସେମତି ଜଁ। ଅଛେ ଗଣ। ତାଙ୍କର ସରସ୍ଵତୀଙ୍କର ନା ବନ୍ଧନାଠଇ ଗାଏ ଆଉ।
ଭଲ ପାଠ ହବ ସେଥିଲାଗି ସେ ସରସ୍ୱତୀ ଙ୍କୁ ଧରିଚ ଆଉ।
ହଁ।